ଆଉ ତମେତି କଣ ପାଳନ କଲୁ କହ?
ହ୍ୟାଲୋ।
ହଁ। ଶୁବିଲା ନା‌?
ହଁ, ଶୁଭିଲା।
ମୁଁ, କହିଲି ତମର ରଜ କେମିତି କଣ ପାଳନ କଲୁ କହ?
ରଜ-ଅ
ଶୁବୁଚି?
ହଁ, ଶୁବିଲା।
କୋହୁନୁ ରଜ କେମିତି କଣ ପାଳନ କଲୁ?
ରଜ-ଅ ଆଗକା ଆଗକାଇଆରେ ତ ଯେମିତି ସେଲ ମାନେ, ହଉଥିଲା ଏବେ ତ ସେମିତି କିଛି ହଉନି। ତୋର ସବୁ-ସବୁଆଡେ ଫୋନ୍ ଭିତରେ ବହୁତ୍ ଫସିକି ରହି ଯାଇଛନ୍ତି। ନା ସେ ଝୁଲି ଅଛି ନା ଆକ୍ କଣ ଅଛି, ଆଗରୁ ତ କିଛି ବି କାମ କରନ୍ତିନି ଝିଅ ମାନେ? ଏ-ଏକ୍ ମାନେ ବହୁତ ସାରା ରିଚୁଆଲ୍ ଥିଲା। ଏବେ ସବୁ ବହୁତ୍ ବହୁତ୍ ଦୂର ଦୂର ହେଇ ହେଇ ଯାଉଛି। ବାସ୍ ନର୍ମାଲି ଆଛା, କେତେ ମାନେ ଆଗକାଳ ବହୁତ୍ କେମିତି ଆମର ସ କାଳୁ ନୂଆ ସ୍ ମାନେ ଡ୍ରେସ୍ ପିନ୍ଧନ୍ତି ଘର ସପା ହୁଏ।
ଇଚ୍ଛା, ବହୁତ୍ ମାନେ ଏକ୍ସାଇଟ୍ ମେଣ୍ଟ ପୁରା ଅଲଗା ପ୍ରକାର ଥିବ ଆଗରୁ ନା? ତୁ ଉଠିବି ଭାଇ, କାଲି ରଜ ସଜବାଜ ଆଜି ହବ।
ହେଲେ ରଜ ଏଇ ତିନି ଦିନ, କେମିତି ଗୋଟେ ନର୍ମାଲ ଡେ ଭଳିଆ ଏବେ ପଳଉଚି।
ହଁ, ବା, ଆ ମାନେ ସେମତି ଇଚ୍ଛା ହିଁ ହଉନି। ହେ ହେଲେ ହବ ନହେଲେ ନାଇଁ ହେ ଡ୍ରେସ କିନ୍ତୁ ପଢିଥିବ ସେ ଆଗରେ ହେଲା। ପୋଷାକ ଥୁଆ ହୋଇଛି ପିନ୍ଧା ହବ ନାହିଁ।
ନାଇଁ ମାନେ ସେଇଟା ବା କହୁଛି। ଆବେ ଯେତିକି ସାରା ଡେଭଲପ ହେଲାଣି ଟୋଟାଲ। କେହି ବି ସେଇ ଇଏରେ ଆଉ ନାହାନ୍ତି ଆଗରୁ ମାନେ କିଛି ଏବେ ତ ଆମର ଆଗରୁ ତ ଚାଷ କାମ ହୁଏନି ବହୁତ ମାନେ ଆମ ଏବେ ହେଲେ ସବୁତ ଏବେ ତ କିଛି ଇଏ ନାଇଁ ଝିଅ ମାନେ ଆ ଏସା ଥିଲା ନା ଆମେ ସବୁ ଶୁଣୁ ଆମ ପିଇସି ମାନଙ୍କଠୁ କଦଳୀ ପଟୁଆ ପିନ୍ଧିକି ଚାଲନ୍ତି। ଇଏ କରନ୍ତି ତାଙ୍କୁ କାମ କରେଇ ଦିଅନ୍ତିନି ଅଳତା ପିନ୍ଧନ୍ତି ମେହେନ୍ଦୀ ଇଏ। ବହୁତ ଏବେ କିଛି ବି ନାହିଁ ଏବେ ସେମିତି ହିଁ ବୁଲୁଛନ୍ତି ସମସ୍ତେ।
ସବୁ ଚେଞ୍ଜ ହେଲାଣି ଆଉ। ହୁଁ ସବୁ ଚେଞ୍ଜ ହେଲାଣି ହେଲା। କଳି ଯୁଗ ଆସିଲାଣି ଆଉ ଚେଞ୍ଜ ହବନି ନା।
ସେୟା ହେଲେ ଆଗରୁ ତ ବହୁତ ସାରା ଇଏ ହଉଥିଲା।
ଆଗରୁ ଆମେ ଛୋଟ ବେଳେ ବି ବହୁତ ଭଲ ଲାଗୁନଥିଲା କି ଏଇ ରଜ ଆସିବ ଆମେ ଡ୍ରେସ ପିନ୍ଧିବା ନୂଆ।
ହେଲେ ଗୋଟେ ଗୋଟେ ହେଲେ ଗୋଟେ ଗୋଟେ ଜାଗା ଅଛି ଗୋଟେ ଗୋଟେ ଗାଁ ଅଛି ବହୁତ ହିଁ ଭଲ ଭାବେ ସେଲିବ୍ରେଟ। କରୁଛନ୍ତି ହେଲେ ଆମ ଗାଁ ତା ଭିତରୁ ନାହିଁ।
ଭାଇ ଆମ ଗାଁରେ ନାହିଁ ତାମାନେ ମୁଁ କାହାକୁ ଖରାପ ଲାଗିବ କହିବି ଆମ କିଛି ନାଇଁ ଖାଲି ଗାଁ ନାଁ ଅଛି ଆଉ କିଛି ନାହିଁ।
ସେଇ ଆମ ଗାଁରେ ବି ସେମିତି ବହୁତ ନାଁ ଅଛି କି ଏଇଟା ଗୋଟେ ବଜାର ବୋଲି ମାନେ ଗୋଟେ ଇଏ ବୋଲି କହନ୍ତି। ଗୋଟେ ଗାଁ ର ମସ୍ତ ଆସ ଏବେ ତ ଯେମିତି ସବୁ ହେଲାଣି କୋଉଠି ଗୋଟେ ଦୋଳି ବି ଲାଗିପାରୁନି ସବୁ। ଗଛ କାଟିକି ଘର କରିଦଉଛନ୍ତି ଏବେ ତ ରୋଡ ତ ବଢିଲାଣି। ଅଁ ନାଇଁ ମୁଁ ରଜରେ ଦୋଳି ତ ଖେଳିଛି ଏଇଠି ଗୋଟେ। ହାଲକା ଗୋଟେ ଛୋଟଟେ କରିକି କରିଥିଲେ। ସେଇଟାବା ସଜେଇକି ବାସ ଯେତିକି ହେଇପାରିଲା। ସେଇ ଅନୁସାରେ ହିଁ ଆଉ ତ ଆମେ ଏତେ କିଛି ବଡ କରିପାରିବନି ଆଉ ର ରଜରେ ପାନ ଖାଇବା ତ ବହୁତ ଖୁସ୍ ଖୁସି ବଡ ଖୁସି କି କୋଉ ହଁ ମୁଁ ରଜରେ ବହୁତ ପାନ ଖାଏ? ଏ ଏଇଥରକ ତ ହାଏଷ୍ଟ ଖାଇଥିଲି ଆଠଟା ଭଳିଆ। ହେଲା ହୁଁ ନାଇଁ ମତେ ସେ ମାନେ ବହୁତ ଭଲ ଲାଗେ ରାତିରେ ଖାଇବାକୁ ଆଉ। ଏବେ ଶୁଣ ମୁଁ ପୋଡ ପିଠା ମତେ ଭଲ ଲାଗେନି ହେଲେ ଏତେ ଭଲ ଲାଗେନି। ହେଲେ ମାନେ ନର୍ମାଲି ଖାଏ ମତେ ଯୋଉଟା ପୋଡି ଯାଇଥିବ ସେଇଟା ଟିକେ ଖାଇଦେଲେ। ହେଲେ ଏଇଥରକ ମତେ ଏତେ ଇଛା ହେଲା ଗୋଟେ କଣ ଗୋଟେ ଆସିଲା? ମାନେ ମୁଁ ସେଦିନ ପିଠା ହେଇଥିଲା ତାପରେ ସେ ରଜ ସରିଲା ପରେ ବି ମା କହିଲେ ନା ମା ପୋଡ ପିଠା ଟା କର। ଆଉ ତ ଚୁଲିରେ ପୋଡ ପିଠା ବି ହଉନି। ଏମିତି କି ଆହୁରି ଚୁଲିରେ ପୋଡପିଠା ଏବେ ହଉନି ଏବେ ସବୁ ଗ୍ୟାସ। ସେ ମାନେ ସବୁ କିଛି ଆଜିିକାଲି ଚେଞ୍ଜ ହେଇଗଲାଣି ରଜ ରଜ ହେଇ କି ନାହିଁ ନର୍ମାଲ ତିନି ଦିନ ବେଳେ ପଳାଉଛି ଆଗରୁ କହୁଥିଲେ। ପ୍ରଥମ ଦିନ ପହିଲି ରଜ ଦ୍ଵିତୀୟ ଦିନ ମିଥୁନ ସଂକ୍ରାନ୍ତି ତୃତୀୟ ଦିନ କଣ ଗୋଟେ କହୁଥିଲେ ଭୂମି ଦହନ ନା କଣ?
ହଁ ହଁ ହଁ।
ହଁ ଚତୁର୍ଥ ଦିନ ବସୁମତୀ ସ୍ଥାନ ବାସ ଲାଷ୍ଟ ଦିନ ସେମିତି ସକାଳୁ ଉଠିକି ଆ ଶିଳ କଣ ଶିଳ ବଟା ଏସବୁ ଗୁରୁ ଗାଧେଇ ଦିଅନ୍ତି ସେତିକି ହଁ ସେଇଟା କେବଳ ହଉଛି ରିଚୁଆଲସ ୱଇଜ୍ ହଁ ଧୟିତ୍ରୀ ମାଙ୍କୁ ଯୋଉ କଣ ଶିଳ ପଟା କି ପିଠା ପତ୍ର କୁ ହଳଦୀ ଚନ୍ଦନ ପାଣିରେ ତାଙ୍କୁ ଗାଧୋଇ ଦିଅନ୍ତି। ବାସ ସେତିକି ହିଁ ହଉଛି ଆଉ ତିନି ଦିନ ସଇଲା ନରମାଲ ଡେ ଭଳିଆ ପିଠା ଖା ଆଉ ନର୍ମାଲ ଯେମିତ ରୋସେଇ କର ସେମିତି ସେମିତି ହିଁ ପଳଉଛି।
ହୁଁ ଆବେ ଯିଏ ଯେମିତି ପାଳନ କଲା ତାର ସେମିତି ଆଉ ଏବେ ଆଉ ସେମିତି ବି ଇଛା ଶକ୍ତି ସବୁ ମରିଗଲା
ସବୁ ଏବେ ଖାଲି ରଜ ରଜ ପର୍ବ ବୋଲି ନୁହଁ ସବୁ ପର୍ବ କୁ ହିଁ ଏମିତି ସେଲିବ୍ରେଟ ହଉଛି ଆଉ କିଛି ଆଉ ପର୍ବପର୍ବାଣୀ ହିଁ ନାହିଁ।
ସବୁ ଘରେ ମୋବାଇଲ ଧର ସବୁ ବସ।
ମୋବାଇଲ ଧର ମୋବାଇଲ ହିଁ ଅଛି ତାପରେ କେତେ ରଜରେ ଯୋଉ ପ୍ରୋଗ୍ରାମ ହଉଥିଲା ଆଗରୁ କିଏ ଗୋଟେ ଆସୁଥିଲା କିଏ କଣ କରୁଥିଲା ଏବେ ବି କିଛି ନାଇଁ
ହଁ ସେଟା ବି ଠିକ କଥା ନା କିଛି କିଛି ଗାଁ ରେ ହଉଛି ଭଲସେ ଯେ ଚ ଘର ଗାଁରେ ତାଙ୍କ ଗାଁ ରେ ବଢିଆ ସେ ହୁଏ ମୁଁ କହିଲି ଭାଇ ଆମର ଏଠି କିଛି ନାହିଁ। ହେଲା କହିଲି ଯା ହଉ
ଆମର ବି ଏଠି ଆଉ ସେ କିଛି ପର୍ବପର୍ବାଣି କିଛି ବି ନାହିଁ
ମୁଁ କହିଲି ଯାହା ହଉ କୋଉଠି ତ ହଉଛି ଖୁସି ଲାଗିଲା
ହଁ ସେଇଟା କୋଉଠି କୋଉଠି ତ ହଉଛି ହେଲେ ସବୁଠେ ତ ହଉନି। ପୁରା ଯୋନ ଲୋକ କୁହନ୍ତିନି ପୁରା ଅ ଗାଁ ଟେ କୁହନ୍ତି ପୁରା ସେଇ ଗାଁ ମାନଙ୍କରେ ହଉଛି। ବାସ ସେତିକି।
କାଇ ଆମର ବି ଭାଇ ଗାଁ କିନ୍ତୁ ଆମର ଏଠି ହଉନି
ଆମର ଏଟା ଗାଁ କୁହା ହିଁ ହବନି ପୁରା ତ ରୋଡ ପୁରା ଇଏ ଏଇଟା ପୁରା ଆ ସବୁଆଡେ ଏଇଟା ତ ଗାଁ ନୁହ
ହୁଁ ହୁଁ।
ସବୁ ପର୍ବର୍ବାଣି ଆଗରୁ ପଳେଇ ହି ହେଲାଣି
ତମର ଧୀରେ ଧୀରେ ସହର ହେଇଗଲାଣି ଆଉ
ହଁ ଆମର ତ ଆଗରୁ ହିଁ ଥିଲା ଏବେ ତାକୁ ପୁରା ପ୍ରୁଭ କରିସାରିଲାଣି କି ଏଇଟା ଏଥିରେ ଆଉ କିଛି ନାହିଁ ର ହଁ ଆଉ ତ ଏବେ ରାଜ ଜଣ ଆଗରୁ ରଜରେ କଣ ଅଛି ତାସ ଲୁଡୁ ଏଗୁଡ଼ା ସବୁ ଖେଳୁଥିଲେ ଏବେ କେମିତି ନା ମଦ ପିୟ ତାଙ୍କର ଏଥିରେ ତାଙ୍କର ସବୁ ପଳଉଛି ବାହାର ପିଲାଙ୍କର
ହୁଁ। ସେ ଆଉ ମ ମଜା ମସ୍ତି ସେ ଆଗ ଭଳିଆ ରଜ କଣ ଅଛି?
କିଛି ବି ନାହିଁ ଟ୍ରାଏ କଲେ ବି ହୋଉ ହିଁ ନାହିଁ କାରଣ ସମସ୍ତେ ସମସ୍ତଙ୍କ ମାଇଣ୍ଡ ସେଟ୍ ଏବେ ଠିକ୍ ନାହିଁ।
ହଁ ସମ ହଁ ମାନେ ସମସ୍ତେ ନିଜ ନିଜ ବାଟରେ ରେ
ହଁ ଆଉ ମେହେନ୍ଦୀ ଆଉ ଆଉ ମୁଁ ମେହେନ୍ଦୀ ଲଗେଇବି ଥିଲି ଏତିକି ଖାଲି ଆଉ
ଯାହା ହେଉ
ହ ହ କେତେ ସାରା ଦୋଳି ଥାଏ କଣ ପଟାଦୋଳି ଆ ଦୋଳି ରାମ ଦୋଳି କିଛି ବି ନାହିଁ ନର୍ମାଲ୍ ଏବେ ଖାଲି ଗୋଟେ ନର୍ମାଲ୍ ତ ସେମିତି ହିଁ ହେଉଥିଲା ଆଉ ରଜ ପର୍ବରେ ସମସ୍ତେ ଆସିବେ ସମସ୍ତଙ୍କ ଘରକୁ କୁ ବୁଲିବେ ଆଉ ଗୋଟେ ମଜା କଥା କି ମୁଁ ଶୁଣିଥିଲି ଏ ତ କରିନି କି ମୋ ଦିଦି ବଡ଼ ଦିଦି ମାନେ ସବୁ ବଡ଼ ଦିଦି ମାନେ ସବୁ ଜଣଙ୍କ ଘରକୁ ଯାଆନ୍ତି ତାଙ୍କୁ ଅଳଦା ଲଗେଇ ଦିଅନ୍ତି ତାଙ୍କୁ ସଜ କରିଦିଅନ୍ତି ତାଙ୍କୁ ଖାଇବାକୁ ଦିଅନ୍ତି ଏ ତାଙ୍କୁ ଏମିତି କରି ଜଣଙ୍କ ଘରକୁ ଗଲେ ତାଙ୍କୁ ଏମତି ହିଁ ଟ୍ରିଟ୍ କରାଯାଏ
ଆଛା
ହେଲେ ଏଠି କିଛି ବି ଆମର ନାହିଁ କିଏ ତାଙ୍କ ଘରକୁ ହିଁ ଯାଉନାହାନ୍ତି
ହଁ ଆଗରୁ ଛୋଟ ବେଳେ କଣ କହନି ଆହା ଘରକୁ ଯିବୁ ସେ ସାଙ୍ଗ ଘରକୁ
ତା ଘରକୁ ଯିବୁ ସେଇ ସାଙ୍ଗରକୁ ଯିବୁ ପିଠା ଖାଇବୁ ସେଠି ହଁ ଏବେ କିଛି ବି ନାହିଁ ଏବେ ଏବେ କ ନାଇଁ ମା ତମକୁ ଗରମ ହଉଛି ଆମକୁ ଫୋନ୍ ବାସ୍ ସାଇଲା
ସେ ଭାଆରୁ କିଏଯିବ ଏଇ ଗରମ ହେଉଛି କିଏ ଏମିତି ଗରମରେ ଇଚ୍ଛା ହଉନି
କେତେ ଏଇଭଳିଆ ବହୁତ ପ୍ଲାନ୍ ଏମିତି ହଉଛି ଏବେ ସମସ୍ତଙ୍କ ମାଇଣ୍ଡି ସେଟ୍ ହିଁ ଠିକ୍ ନାହିଁ ସମସ୍ତେ ସମସ୍ତଙ୍କ ବାଟରେ ସମସ୍ତେ ସମସ୍ତଙ୍କର ଏ ଆଗରୁ କଣ ଗୋଟେ ଥିଲା ଯଦି ଯୋଉ ଦେ କହନ୍ତିନି ଯୋଉ ଦେ ଯେ ଦେଶ ଯାଇ ସେ ଫଳ ଖାଇ ତ ଯେମିତି ଆମେ କରୁଛନ୍ତି ସେଇ ଅନୁସାରେ ଆମ ଜେନେରେସନ୍ ବି ସେଇଆ ସେଇଆ ହିଁ ହେଇଯାଉଛି ନା ନାଇଁ ଯଦି ସେଇଟା ଆମ ଉପର ଜେନେରେସନ୍ ଯଦି ଠିକ୍ ଠାକ୍ ରଖିଥାଆନ୍ତେ ସେ ଏବେ ବି ସେମିତି ଚାଲିଥାନ୍ତା ଏ ଜେନେରେସନ୍ ୱାଇଜ ସବୁ ଚେଞ୍ଜ ହଉଛି ସେମିତି ସବୁ କିଛି ହିଁ ଚଞ୍ଜ ଆଉ କିଛି ବର୍ଷ ଦେଖେ କିଛି ବି ନଥିବ
ସେଟା ତ ଠିକ୍ କଥା ଭାଇ ଆଜିକାଲି ଛୋଟ ଛୁଆ ଦେଖନ୍ତୁ ମୋବାଇଲି କୋଉ ରେଟ୍ ରେ ଧରିଛନ୍ତି
ବହୁତ ମେବାଇଲି ଦେଖିଛନ୍ତି
ସିଏ ଆଉ ଟୋଟାଲ୍ ଆମେ ତ ମାନେ ଯାହା ହଉ କିଛି ପର୍ବପର୍ବାଣି ପାଳନ କରୁଛେ କେବେ କେବେ ମନ ହେଲେ କହୁ ଦିନ ଯାଉଛେ ଇଏ ଭାଇ ମୋବାଇଲି ଦେଖିଲେ ଆଉ ଅନନେଇବେନି କାହାକୁ
ଛୋଠାକୁ ଗଲେ ଆଙ୍କୁ ଖାଇବା ଯଦି ଟିକେ ଖାଉନାହାନ୍ତି ତ ମୁ ଫୋନ୍ ଦେଇଦିଏ ସେ ସାଙ୍ଗେସାଙ୍ଗେ ଖାଇଦେବେ ଏଟା ଏଇଟା ଯଦି
ହଁ
ଆଉ ଯଦି ମା ମାନଙ୍କୁ କିଛି ବି କାମ କରି ଦଉନାହାନ୍ତି ଆମକୁ ଫୋନ୍ ଦେଇଦିଏ ଆମ କାମ ହେଇଯିବ ଫୋନ୍ ଟା ଏତେ ନାଇଁ ଫୋନ୍ ଟା ଭଲୟୂଜ୍ ପାଇଁ ବି ହେଇପାରିବ ଖରାପ୍ ୟୁଜୁ ପାଇଁ ବି ହେଇପାରିବ ଏମ୍ତି ନୁହଁକି ଫୋନ୍ ଖାଲି ଖରାପ ଯିଏ ଯେମିତି ୟୁଟିଲାଇଜ୍ କଲା ସେ ତାର ସେମ୍ତି ଆସିବ।
ହଁ ସେଟା ତ ଠିକ୍ କଥା ଭଲରେ ବ୍ୟବହାର କରିବା ଦର୍ କାରେ କିନ୍ତୁ ଇ ଛୁଆଙ୍କୁ ସବୁବେଳେ ଦେଇ ଦଉଚନ୍ତି ଧରିବାକୁ। ହୁଁ
ସେମାନେ ସେମିତି ଯେମିତି ଛୁଆଙ୍କୁ ଛୁଆଙ୍କୁ ଆନାଙ୍କୁ ଦେଖୁନୁ କଣ ହେଲେଣି। ହଁ ସେମିତି ବି ଆଉ ଛୁଆଙ୍କ ଆଖି ପ୍ରୋବ୍ଲେମ୍ ବି ବାହାରୁଚି। ଛୋଟ ଛୋଟ ଛୁଆ ଏବେ ଗ୍ଲାସ ଛୋଟ ଚଷମା ପିନ୍ଦୁଚନ୍ତି।
ଭାଇ ହଁ କହନା।
ଆଉ ତ ଆମେ ବି ଖାଦ୍ୟରେ କିଛି ପା ହଁ ଆମେ ପିନ୍ଧି ନାହା ଆଉ ଏବେ ତ ସବୁ ଖାଇବା ଇଏରେ କେମିକାଲ୍। ସବୁଥିରେ ତ କୋଉଠୁ କିଛି ଗ୍ରହ ହବ। ଆଗ ଆଗକାଳିକା ଲୋକ ବହୁତ୍ ଇ ମାନେ ଭ
ସିଏ ବାଡି ଫାଡିରେ ଲଗେଇକି ଖାଉଥିଲେ ନିଜେ ସାରଫାର ଦେଇ ଏ ଏବେ ଯୋଉ ସାରଫାର ମିଶୁଚି ହଁ ଏବେ ସବୁ କେମିକାଲ୍ ସାର।
ହଁ ଏଇସବୁ ମିଶୁଚି ଆଉ ଏବେ ଏଇ ଛୁ କୋଉ ଜିନ୍ଷ ଆମେ କହିପାରିବୁନି କି ଯେ ଏଇଟା ଠିକ୍ ଜାଗାରେ ଠିକ୍ ଭାବେ ଆମର ହେଇଛି ବୋଲି। ନିହାତି ତ ଭାବରେ କିଛି ଗୋଟେ ମିଶିଥିବ। ନ ମିଶିଲେ ସେ ଜିନ୍ଷ ଏବେ ଭଲ ଭାବେ ମାନେ ଖାଇହବନି କିଛି କରିହବନି। ସେଥିପାଇଁ ତ ବ ଉଁ ପୁ ମାନେ ଆଗକାଳ ଲୋକ ବହୁତ୍ ବର୍ଷ ବଞ୍ଚୁଚନ୍ତି। ହେଲେ ଏବେକା ଲୋକ ବହୁତୁ କମ ଇଏରେ ହିଁ ତାଙ୍କର ଆଜି ଆମ ଗାଁରେ ଜଣଙ୍କର ଡେଥ୍ ହେଇଗଲା ତାଙ୍କୁ ଷ୍ଟ୍ରୋକ୍ ଧଇଲା। ସେ ଅଁ ତାଙ୍କ ଡେଥ୍ ହେଇଗଲା ବାଥରୁମ୍ ଯାଇଥିଲେ।
ହୁଁ ହୁଁ।
ଏ ସବୁ କିଛି ମାନେ କଳିଯୁଗ କଁ କରବା ଏମିତି ସମସ୍ତେ ପଳେଇବେ ଗୋଟେ ଗୋଟେ।
ତମ ଗାଁରେ ନା।
ହଁ ଆମ୍ ଗାଁ ଆମର ମାନେ ଅଣସୁଧିଆ ନୁହଁ ହେଲେ ଆମ ଗାଁରେ। ସିଏ ତାଙ୍କ ଡେଥ୍ ହେଇଗଲା ସକାଳ ଦଶଟା ହଁ ସେତିକିଆ ବେଳେ।
ହୁଁ ଏଇ ଯୋ ଜୀବନ ଆଇଚେ ପୁଣି ଯିବା ତ ଦିନେ ନା ଦିନ୍।
ଯିବା ଆସିଚନ୍ତି ଏକା ଯିବା ଏକା କେତେବେଳେ ମୋହମାୟା ଜୀବନ ପୁରା ଖାଲି ଆମେ କହୁଚନ୍ତି ଇଏ ମୋର। ଇଏ ମୋ ବାବା ଇଏ ମୋ ମା ଇଏ ମୋର ଇଏ ସିଏ ନହେଲେ କିଛି ବି ନୁ।
ଗଲାବେଳକୁ କେହି ନଥିବେ ସାଥିରେ।
କେହି ନଥିବେ କିଛି ବି। ମାନେ ବସ୍ତ୍ର ହୀନ ହେଇକି ଆସିଥିବୁ ସେମିତି ବସ୍ତ୍ର ହୀନ ହେଇକି ଯିବୁ।
ହଁ ନିବସ୍ତ୍ର ତ ହିଁ ହେଇକି ଯିବୁ।
ଯିବୁ କିଛି ନେଇକି ଯିବୁନୁ ଖାଲି ସମ ଖାଲି କହୁଚନ୍ତି ଏଇଟା ମୋ ଏଇଟା ମୋ ଜାଗା ଏଇଟା ମୋ ଇଏ ସେଥିପାଇଁ କେତେ କଜିଆ କରୁଚନ୍ତି।
ଭାଇ ବାଡିଆ ପିଟା ହେଇକି ମାଡଗୋଳ ପୋଲିସ୍ ଇଏ
କେତେ କଥା କରୁଚନ୍ତି।
ହଉ ମୁଁ ରଖୁଚି ଆଁ।
ହଁ ମୁଁ ରଖୁଚି।